ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲ ହଁ ମୁଁ ହଁ ନମସ୍କାର ମୁଁ ସ ତ ଆପଣ ଶ୍ରବଣ କରିପାରୁ
ହଁ ହଁ ବୋହୁତ ଭଲସେ ଶ୍ରବଣ କରିବାର ଅଛି ଆପଣ ମୋ ସବ ତାକୁ ଶୁଣି ପାରୁଚନ୍ତି।
ଆଜ୍ଞା ମୁଁ ଆପଣ ଶବ୍ଦ ସହ ଆପଣଙ୍କ ଚାରିପ ଗଟେ ଯୋଉ ମୃଦ୍ୟୁ ପ୍ରବଣ ବି ହଉଚି ସେଗୁଡା ବି ଶୁଣ
ଆଚ୍ଛା ଆଚ୍ଛା ଅନୁଭବ କରିପାରୁନ୍ତ ସେ ଆଜ୍ଞା ଆପଣ ବି ଅନୁଭବ ବି କରିପାରୁଥିବେ। ଛାତ ଉପରୁ ଆସିଲେ ଆପଣ ସଠିକ୍ ରୂପେ ଅନୁଭବ କରିପାରିବେ।
ମୁଁ ବୁଝିପାରୁଚି ସେ ଯୋଉ ମନୋରମା ଦୃଶ୍ୟ ଆପଣଙ୍କ ସାମ୍ନା ଆ ହଉ ଯୋଉ ସେ ମୃଦୁ ପବନର ଆପଣଙ୍କ ଦେହରେ ଯୋଉ ବାଯୁଚି ସେ ମୁଁ ଅନୁଭବ କରିବ କେତେ ଆନନ୍ଦ ଲାଗୁଥ
ହଁ ଆପଣଙ୍କ ସହରରେ ଯେହେତୁ ମୁଁ ଅଛି। ଆପଣ ନିଶ୍ଚିନ୍ତ ଅନୁଭବ କରିପାରିବେ।
ଆଜ୍ଞା ଆଜ୍ଞା ହଁ ମୁଁ ବୁଝିପାରୁଚି ହଁ ବହୁତ ଭଲ ସହର
ଆଜ୍ଞା ଆଜ୍ଞା ଆଉ ଆପଣ ଆଜି କଣ ଖାଇଚନ୍ତି?
ହଁ ଆଜି ଆମେ ସେମିତି ସକାଳେ ଖାଇଥିଲୁ ବିସ୍କୁଟ ଖାଇଥିଲୁ। ଆଉ ଇଭିନି ମାନେ ଯୋଉ ସରି ମଧ୍ୟାହ୍ନ ଭୋଜନରେ ଆମେ ଭାତ ଡାଲି ଆଉ ମାଛ ଭଜା ଖାଇଥିଲୁ। ତାପରେ ବର୍ତ୍ତମାନ ସେମିତି କିଛି କିଛି ଖାଇନୁ ବାସ୍ କୁର୍କୁରେ ଖାଇଥିଲ ଆଉ। କୋଲଡ୍ରିଙ୍କ ପିଇଥିଲୁ ବାସ୍ ଆଉ ରାତିରେ ଯାହା ହେଇଥିବ ସେଇୟା ଖାଇବୁ ଆଉ।
ଆଚ୍ଛା
ଆ ଆଜ୍ଞା ଆପଣ ଆପଣ ଶୁଣିକି ଆଶ୍ଚର୍ଯ୍ୟ ହୋଉଥେ ଯେ ଏତେ ଦିନ ପରେ ମୁଁ କିଛି ଗୋଟେ ଲ କେମଖଛି
ହଁ ଆଜ୍ଞା ଆଜ୍ଞା ବୋହୁତ ଖୁସି ହେଇଗ
ଆଉ
ଆଉ ଆପଣଙ୍କ
ଆପଣ ବେସିକଲି କୁ ପେନ ୟୁଜ କରନ୍ତି ଥିଲା ବେଳେ? ଆପଣଙ୍କୁ କୋଉଟା ଫେବ
ମୁଁ ତ ସାଧାରଣତଃ ଦୁଇ ମାସ ଯେହେତୁ ପଢ଼ିନି ମୁଁ କିଛି ଲେଖିନି।
ଆ ଲେଖ ଆ ଦୁଇ ମାସ ପୂର୍ରୁ କୋ
ଦି ମାସ ପୂର୍ବରୁ ମୁଁ ଲେଖୁଥିଲି ଏକ ଆଲଫାରେ ମୋତେ ବୋହୁତ ଭଲ ଲାଗେ ଏଲ ପୋସା ଆଲଫା। ତା ସାତ ଡୋମସ ପେନ୍ ବି ମେ ବୋହୁତ ପ ଭଲ ଲାଗେ।
ଆଚ୍ଛା ଆଚ୍ଛା ଅତି ସୁନ୍ଦର ଆପଣ ଯୋଉ ଆପଣଙ୍କୁ ମୋର କଣ ନାଁ। ସୋ କରୁଚି।
ମୋତେ ଆପଣଙ୍କର। ହାର।
ନାଇଁ ଆଜ୍ଞା ଆଜ୍ଞା ତ ବୁଝିପାରିବ ଠିକ୍ ଅଛିି ଅଛି ହଉ କଥା ହଉଚି। କିଛି ଅସୁବିଧା ନାଇ
ମୁଁ ତ ମୋ ନାଆଁ ସୋ କରୁଛି ତ?
ଶୋ କରୁନ ଆପଣ ନା ତ ଚାରିଆଡେ ଶୋ କରଚି ଆପଣ ନା ତ ଫଟୋ ରେ ଫଟୋ ବି ବାହାରିଚି। ହୁଁ କୁଆଡେ କୁଆଡେ ଫୋଟୋ ଲାଗିଛି ଲିଙ୍ଗିପୁର ଆଡ଼େ ମଧ୍ୟ। ଲାଗିଚି
ଲିଙ୍ଗୁିପୁରୁ ଆଜ୍ଞା କୁଆଡ଼େ?
ଲିଙ୍ଗି ଆପଣ ବି ଜାଣିନାହାନ୍ତି ଆପଣ ଆପଣ ତ ଫେମସ ହେଇଯାଇଛ।
ନା ନା ସେ କଥା ନୁହଁ। ଲିଙ୍ଗିପୁର କୁଆଡେ?
ଲିଙ୍ଗିପୁର ଯୋ ଆମର-ଅ-ଅ-ଅ ଆଉ ଯୋଉ ଆପ ଦେଖିଛନ୍ତି ପା ଆପଣ ଏଠାରେ ରହୁଥିଲେ ଜାଣିପାରିବେ ସେ ଯୋଉ ବାଙ୍କୁଆଳ ଆଗକୁ। ଲିଙ୍ଗିପୁର ଗୋଟେ ଗ୍ରାମ ଗୋଟେ ଅଛି ନହେଲେ ଆପଣ ଏମିତି ସିଧା ସିଧା କହିବାକୁ ପୁରୀ ବାଇପାସ ପଟେ ପଡିବ ସେଇଟା, ହଁ ପୁରୀ ବାଇପାସ ସେ ଯଉ ଧଉଳିର ଜଷ୍ଟ ଟିକେ ଆଗକୁ, ଆଜ୍ଞା। ଯିବ ସେଠାରୁ ଗୋଟେ ଫେମସ ଦହିବରାା ବାଲା ବି ଥିବ ଆପଣ ଜାଣି ଯେ ତାଙ୍କ ବିଷୟରେ ଯଦି ଅନଲିମିଟେଡ ଦିଅନ୍ତି।
ହଁ ହଁ ହଁ ଆ ଚାଲିଶ ଟଙ୍କାରେ।
ଆଜ୍ଞା ହଁ ଚାଳିଶ ଟଙ୍କା। ଆପଣ କେବେ ଯାଇକି ଖାଇଛନ୍ତି?
ନା ନା ଖାଇନି ଶୁଣିଛି ଇନସଟାଗ୍ରାମରେ ମୁଁ ଦେଖଛି।
ହଁ ଆମେ ମଧ୍ୟ ଯାଇକି ଖାଇଛୁ।
ଆଚ୍ଛା ଆଚ୍ଛା। ଭଲ ଲାଗିଲା ଆପଣଙ୍କୁ?
ଆଜ୍ଞା। ହଁ ଭଲ ଲାଗେ ସ୍ୱାଦ ଅନୁସାରେ ଠିକ ଅଛି ପଇସା ଅନୁସାରେ ବିଲକୁଲ ଠିକ୍ ଅଛି। ଆମର ଗୋଟେ ମିତ୍ର ମଧ୍ୟ ଯାଇଥିଲେ-ଏ-ଏ ଖାଇବାକୁ ସେଠି ତ-ଅ-ଅ ଆମେ ଆମ ମିତ୍ରଙ୍କ ସହ ଯାଇଥିଲୁ ଯେହେତୁ ଆମେ ବହୁତ ଆପଣ ଜାଣିଥା ଆମ ଗୋଟେ ବ୍ରାହ୍ମଣ ତ କାହା କୁ ଠକି ପାରିବୁନୁ। କିନ୍ତୁ ଆମ ମିତ୍ର ସେ ଲୋକଙ୍କୁ ଠକିକି ପଳେଇଆସି ପଇସା ନ ଦେଇକି ଏବଂ ଠକିବା ସହ ଯେହେତୁ ସେ ଠକିଲା ଠାକୁର ତାପରେ ବହୁତ ସେୟା ହେଲେ। ତ ତା ଗୋଡ ପାଖରେ କୋଡିଏ ଟଙ୍କା ପଡିଥିଲା ସେ କୋଡିଏ ଟଙ୍କା ବି ନେଇକି ଆସିଲା।
ଆଜ୍ଞା ଆଜ୍ଞା।
ଭାବନ୍ତୁ ତାଙ୍କ ଭାଗ୍ୟ କେତେ ଖରାପ ସି କୋଇ ଆ ଭାବନ୍ତୁ ତାଙ୍କ ଭାଗ୍ୟ କେତେ ଖରାପ ସିଏ ଆ ପଇସା ମାନେ ଏପଟେ ପଇସା କୋଡିଏ ଟଙ୍କା ବି ପାଇଲେ ତାଙ୍କ ହାତରୁ ଗୋଟେ ଟଙ୍କାଟେ ବି ଗଲାନି।
ଆଜ୍ଞା ଆଜ୍ଞା ବୁଝିପାରୁଚୁ।
ହଁ କିନ୍ତୁ ମୁଁ-ଉ-ଉ ସମ୍ପୂର୍ଣ୍ଣ ପ ପଇସା ଦେଇକି ଖାଇକି ଆସିଲି। ହ ଆଜ୍ଞା ବ୍ରାକେଟରେ ହେଲା କି ସେ ସାଙ୍ଗ ଟା ହଉଛି ମୁଁ। ଆଜ୍ଞା ହଁ ତାପରେ ହେଲା କି-ଇ-ଇ ଆପଣ କୋଉ ଥଣ୍ଡା ପିଇବାକୁ ଭଲ ଲାଗେ?
ବହୁତ ଭଲ ଲାଗେ
କଉ ଥଣ୍ଡା, ମାନେ କୋଉ ଟାଇପ ର କୋଲଡ୍ରିଙ୍କ ପିଇବାକୁ ଭଲ ଲାଗେ?
ମିରିଣ୍ଡା ଗୋଟେ ଭଲ ଲାଗେ, ଫାଣ୍ଟା ଭଲ ଲାଗେ।
ଆଚ୍ଛା ଆଚ୍ଛା ଓ ଆପଣ ଥଣ୍ଡା ମଧ୍ୟରେ ବି ଉଚ୍ଚଦାର ଥଣ୍ଡା ଖୋଜିଛନ୍ତି ଆପଣ ସେ ଯୋଉ ଏମତି ଲୋକାଚ୍ ମୁଁ ଭାବିଲି ଆପଣ ତ ସିଙ୍କ୍ ପିଉଥିବେ ବୋଲି।
ନା ନା।
ହୁଁ ଆଜ୍ଞା ଆପଣ ତ ସିଙ୍କ୍ ଆପଣ ତ ବହୁତ ଭଲ ଫାଣ୍ଟା ଆଉ ଆଉ କଣ ମାଜା ଫାଜା ବି ଭଲ ଲାଗୁ ଆପଣ ବୋଧେ ଯେତିକି ଫଳ-ଅ-ଅ-ଅ ଜନିତ ଥଣ୍ଡା ଆଉ
ଆଜ୍ଞା।
ଯେମିତି ଆପଣଙ୍କ ଟେଷ୍ଟ ବହୁତ ଭଲ ଭଲ। ଆପଣକୁ କୋଉ ପ ସଙ୍ଗୀତ ଶୁଣିବାକୁ ଭଲ ଲାଗେ?
ମତେ ଫାଷ୍ଟରେ ଭଜନ ଶୁଣିବାକୁ ଭଲ ଲାଗେ।
ଆଚ୍ଛା ଭଜନ ଶୁଣିବାକୁ, ଆଉ ସଙ୍ଗୀତ ମାନେ ଯେମତି ହିନ୍ଦୀ, ଇଂଲିଶ, ଓଡ଼ିଆ, ଭୋଜପୁରୀ?
ଭଜନରେ ଓଡ଼ିଆ ଭଜନ ଶୁଣିବାକୁ ଭଲ ଲାଗେ ଆଉ ଲଭ୍ ଆଉ ପ୍ରେମ ସଙ୍ଗୀତରେ ମୋତେ ହୁଏତ ଆ ହିନ୍ଦୀ ସଂଙ୍ଗୀତ ଭଲ ଲାଗେ। ଆଉ ଆଉ କମ କମେଡ଼ି ସଙ୍ଗରେ ମୋତେ ଓଡ଼ିଆ ସଙ୍ଗୀତ ଭଲ ଲାଗେ।
କମେଡି ସଙ୍ଗ୍ ରେ ଆଚ୍ଛା। ଆଚ୍ଛା ଆଚ୍ଛା ଆଚ୍ଛା ଆପଣ ଓହୋ ଆପଣ ତ ବହୁ ବଢିଆ ଡିଫରେଣ୍ଟ ଡିଫରେଣ୍ଟ ସ୍ଵାଦ ଅନୁସାରେ ଡିଫରେଣ୍ଟ ଡିଫରେଣ୍ଟ ସଙ୍ଗୀତ ଅଛି ବହୁତ ଭଲ।
ଆପଣ ଭିକାରୀ ବଳଙ୍କ ଭଜନ ଶୁଣନ୍ତି?
ଆଜ୍ଞା କଣ କହିଲେ?
ଆପଣ ଭଜନ ସମ୍ରାଟ ଭିକାରୀ ବଳଙ୍କ ଭଜନ ଶୁଣନ୍ତି?
ନାଇଁ ଆଜ୍ଞା ଆମେ ସେତେ ଭଲ ଆପଣ
ଆଚ୍ଛା ଆଚ୍ଛା ଆପଣ ଆପଣ କିନ୍ତୁ ବ୍ରାହ୍ମଣ ଘର ର ପିଲା। ଏବେ କହୁଥିଲେ ଆପଣ।
ଆଚ୍ଛା ଆଚ୍ଛା।
ସେ ସେ ମୁଁ ସେ ସୁଇଚ ବନ୍ଦ କରିଦେଇଛି ଏବେ।
ଆଚ୍ଛା ଓ ହୋ। ଏମିତି ହୁଏ କିି?
ହଁ ସେୟା ଆମର ସିଷ୍ଟମ ସେଇଭଳିଆ।
ଆଚ୍ଛା।
ଆଜ୍ଞା। ଆଉ ଆଜ୍ଞା ଆପଣଙ୍କୁ ମୁଁ କିଛି କୋଶ୍ଚିନ ପଚାରି ପାରିବି ଆଜ୍ଞା କଣ କହିଲେ? ହଁ ହଁମ ସବୁ ପ୍ରକାର ଖାଇଛି ଚୁଗୁଡ଼ି ଖାଏ, ମାଛ ଖାଏ, ମଟନ ଖାଏ।
ଆପଣ କେମିତିଆ ବ୍ରାହ୍ମଣ ମୁଁ ଜାଣିପାରୁଛି ଏଇ ଥିରୁ।
କଣ ଆପଣ ସବୁ ପ୍ରକାର ଆଇଁଷ ଖାଆନ୍ତି?
ହଁ ଆମେ ତ ବ୍ରାହ୍ମଣ ନୁହଁ।
ଆପଣ ବ୍ରାହ୍ମଣ ନୁହେଁ ଆପଣ ପରା ସୌମ୍ୟ ରଞ୍ଜନ ବାରିକ।
ୟେସ୍।
ଆପଣ ବ୍ରାହ୍ମଣ ନୁହନ୍ତି?
ନା।
କିନ୍ତୁ ଆପଣ ତ ଯାହା ବିି ଆପଣଙ୍କର ସବୁ କାର୍ଯ୍ୟ ପ୍ରକାର ଶୈଳୀ ଆପଣ ବ୍ରାହ୍ମଣଙ୍କ ପ୍ରକାର। ମତେ ଲାଗିଲା ବ୍ରାହ୍ମଣ ପିଲା।
ନା ନା।
ଆ ଆପଣ ତ ବହୁତ ଭଲ ଲୋକ ଆପଣ। ଆମେ ତ ବ୍ରାହ୍ମଣ ହେକ ବି ସେଇ ଆପଣଙ୍କ ଭଳିଆ କାର୍ଯ୍ୟ କରିପାରୁନୁ କିନ୍ତୁ ଆପଣ ବ୍ରାହ୍ମଣ ନ ହେଇକି କି ଏତେ ଭଲ ଓହୋ ତାହଲେ ଆପଣ ସବୁ ଉପକାର ଆଇଁଷ ଖାଆନ୍ତି? ହୁଁ ବହୁତ୍ ଭଲ। ଠିକ ଅଛି। ଆଉ ଆପଣଙ୍କୁ ମୁଁ କିଛି ଅ ପ୍ରଶ୍ନ ପଚାରି ପାରିବି?
ଆଜ୍ଞା ପଚାରନ୍ତୁ।
ହଁ ଯଦି ଆପଣ ବାଟରେ ଯାଉଥିବେ ବାଟରେ ଯଦି ଗୋ ଟେ ଶହେ ଟଙ୍କିଆ ନୋଟ୍ ଆଉ ଦୁଇଶ ଟଙ୍କିଆ ନୋଟ୍ ପଡିଥିବ। ତାଲେ ଆପଣ କୋଉଟା ଉଠେଇବେ?
ଦିଟାଜ ଉଠେଇବୁ।
ଆଚ୍ଛା ଦିଟାକୁ ଉଠେଇବ ମୁଁ ଏଠି କିଛି ଉଠାଇନା ତ ମୁଁ
ଆଚ୍ଛା ଆଚ୍ଛା ହଁ ଆପଣ ବୋହୁତ୍ ବ୍ରାହ୍ମଣ ଘର ପିଲା ନା ହଁ।
କାରଣ କଣ ଜାଣିଚନ୍ତି ମୁଁ ଜାଣିଚି ଆପଣ ଯୁମ୍ ଭିଡିଓ ଫିଡିଓ ଦେଖିକି ଆଣିଥିଲୁ ନୋଟ ପଡିଥିବ ନୋଟ ଧରିଲା ବେଳକୁ ଭିଡିକି ନେଇ ଯିବେ ଆପଣଙ୍କର ଓରା ମାଇନସ୍ ହେଇଯିବ ଆପଣ ଯୋଉ ଚିଗ୍ମା ଯୋଉ ହେଇକି ବୁଲୁଥୁବେ ସେ ହେଇପାରିବନି। ତ ମୁଁ ମୋ ପାଖେରେ ମୋ ଭ୍ରାତା ଥିବ ମୁଁ ମୋ ଭ୍ରାତାଙ୍କୁ କହିଚି ସେ ପଇସାଟା ଉଠେଇବ। ତାପରେ ମୋ ଭ୍ରାତା ପଇସା ଉଠିଲା ପରେ ମୁଁ ତାଙ୍କୁ
ହଁ ଆପଣ ବୋହୁତ୍ ଉନ୍ନତ ମାନର କାର୍ଯ୍ୟ କରୁଚ ଆପଣ ଠାରୁ ଏଇ କଥା ମୁଁ ଶିଖିବାକୁ ପାଇଲି।
ଆଜ୍ଞା ଆପଣଙ୍କୁ ଆଉ ଗୋଟେ କୋସ୍-ଆଉ ଗୋଟେ କୋଶ୍ଚିନ୍ ପଚାରୁଛି ଯଦି ଏଇ ଗୋଟେ ପେନର ଦାମ୍ ଆଉଗୋଟେ ପେ-ସରି ଗୋଟେ ପେନର ଦାମ୍ ଗୋଟେ ପେନସିଲର ଦାମଠୁ ଶହେ ପାଞ୍ଚ ଟଙ୍କା ଅଧିକ ହେଲେ ଆଉ ପେନ୍, ପେନସିଲର ଦାମ୍ ମିଶିକି ଶହେ ଦଶ ଟଙ୍କା ହେଲେ ତ ପେନସିଲର ଦାମଟା କେତେ?
ପାଂସ୍ ଟଙ୍କା।
କେତେ ଟଙ୍କା?
ପାଂସ୍ ଟଙ୍କା।
ପାଂସ୍ ଟଙ୍କା ହୁଁ। ମୁଁ ନିଜେ ବି ନିଜେ ପ୍ରଶ୍ନ ବୁଝିପାରୁନି ମୁଁ ସେମତି ପଚାରିଲିି ମୋ ପ୍ରଶ୍ନ ଜଣାନଥିଲା ଏମି ଠିକ୍ ଅଛି କିଛି ଅସୁବିଧା ନାହିଁ ଆଉ ଛାଡ ମୁଁ ଆ ଆପଣଙ୍କୁ କଣ ପ୍ରଶ୍ନ ପଚାରୁଚି? ହଁ ଆପଣ ତ ମତେ ପ୍ରଶ୍ନ ପଚାରିବା କଥା ଆଉ ତ ତ ଆପଣ ଯଦି ଶୁଣିବେ ଆଶ୍ଚର୍ଯ୍ୟ ରହିଯିବେ ମତେ ସେ ଆନସାର୍ ବି ଆସିବନି।
ଆଛା ଆଛା ଚଳିବ କୌଣସି
ଚ ଆଜ୍ଞା ହଁ ଠିକଅଛି ଆ
କଣ କରିପାରିବେ ବିଜୁଳି
ଆଜ୍ଞା?
ବିଜୁଳି କେମିତି ମାରେ ଆଉ କାହିଁକି ମାରେ?
ଆଜ୍ଞା ହଁ ବିଜୁଳି ମାରେ ସେ ଯୋଉ ବାଦଲର ଘର୍ଷଣ ଫଳରେ ବିଜୁଳି ପଜେଟିଭ୍ ଆ ଯୁକ୍ ତ ଆଉ ବିଯୁକ୍ତ ଚାର୍ଜ ମିଶିକି ଯେତେବେଳେ ଯୁକ୍ତର ବାଦଲ ଆଉ ବିଯୁକ୍ତର ବାଦଲ ମିଶେ ସେଇ
ଶିକି ସୃଷ୍ଟି
ହଁ।
ସେ ସପ୍ରାର୍କକୁ ବିଜୁଳି କୁହାଯାଏ ଆଉ।
ଆଛା ଆଛା ହଁ। ଯେମିତି ଆପଣ ତ ଭୋଉତ କିଛି ଜାଣଚନ୍ତି ଆପଣ ତ ମୋଠୁ ବି ଜ୍ଞାନି ମୁଁ ଆପଣକୁ କଣ ଦିଟା କୋଶ୍ଚିନ୍ ପଚାରଦେଲି ଯେ ଆପଣ୍ ତ ଆପଣ ନିଜ ଇଗୋ ଉପରେ ନେଇଗଲେ । ମୋ ଔକାତ୍ ଦେଖେଇ ଦେଲେ ନାଇ ନାଇ ଆ କୋଉଦିନ ଅଧିକ ଇଏ ଆପଣ ବି ମୁଁ ଜାଣିଚି ଆକାଶ କାଇଁ ନୀଳ ଦେଖାଯାଏ ଏଇଟା ମୁଁ ଜାଣିଚି ନମ ଶ୍ରେଣୀ-ସରି ଦଶମ ଶ୍ରେଣୀ ଅ-ଏ ସିି ବି ବହିରେ ଥିଲା।
ହୋଉ ହୋଉ ମୁଁ ରଖୁଚି ଆପଣଙ୍କର କାମ ଥିବ ମୁଁ ଯାଉଛି ଆଜ୍ଞା।
ପାଇଁ ଧନ୍ୟବାଦ ଆଜ୍ଞା ହୋଉ।